ହ୍ୟାଲୋ।
ହାଲୋ ଆପଣ ଭଲ ଅଛନ୍ତି?
ହଁ ଆଜ୍ଞା ଭଲ ଅଛି ଟିକେ ଆଉ। ହଁ।
କଣ୍ ପଢା ପଢି କରୁଚତି?
ଏ ପଢା ପଢି ଚାଲିଛି ପ୍ଲସ ଥ୍ରୀ ସରିଲା ଆଉ ଘରେ ହିଁ। ଏକଜାମ୍ ପାଇ ପଡୁଛି ଆଉ ଏମିତି ଚାଲିଛି ସବୁ ଆଉ। ଆପଣଙ୍କ କଁ ହଉଚି ରାତିରେ ଖା ପିଅ ସାରିଲାଣି।
ଆମର ଖା ପିଇ ଏବେ ସରିଲା। ଆଜ୍ଞା ଖାଇକିରି ଗଲେ ବାସନ ଘରିକା ମାଜିବି ଆଉ। ରୋଷେଇ ସରିଲା କଣ ରୋଷେଇ ଭାତ ସକାଳ ର ଟିକେ ଥିଲା। ଆଉ ରୁଟି ଆଳୁ କଟି ପୁଟୁଳ ବେସନ ସବୁ ତର କାରୀ ସବୁ କଲୁ କ୍ଷୀର। ଗରମ କଲୁ ସବୁ ଖାଇଲୁ ଭୂଜି ଟିକେ ଥିଲା ଆଜି ଭୁଜି ଖାଇବାକୁ ଯାଇଥିଲୁ ସକାଳେ। ଭୁଜି ଖାଇକରି ଆସିଲୁ। ଆସିଲା ପରେ ଆଉଥରେ ରୋଷେଇ କରି ଖାଇଲୁ ଆଉ ଆପଣ।
ଆଜି ମୋ ଆଜି ବି ଆମର ଗୋଟେ ଛୋଟ ଭୁଜି ଥିଲା ଯାଇକି ଖା ପିଆ ସାରିକି ଆଇଲୁ। ଭାତ, ଡାଲି, ତରକାରି, ଆଉ ଭ ଚାହା, ଚିପ୍ସ, ଖିରି, ପାମ୍ପଡ ହେଇଥିଲା ଆହୁରି ସେଠି ଚିହ୍ନା ଲୋକ ତ ମ ମୋ ଘର ପାଇଁ ତରକାରୀ ଟିକେ କ୍ଷିରି ଟିକେ ସବୁ ଟିଫିନରେ ଦେଇଥିଲେ ସେଇଟା ବି ଧରିକି ଆସିଥିଲୁ। ଆଜି ବାଟରେ ଆସିଲା ଆଡୁ ଗଲା ଗାଡିରୁ ତେଲ ସରିଗଲା ତ ଗୋଟେ ଭାଇ କୁ ଡାକିଲି ସେ ଭାଇ ଜଣେ ଆସିଲେ ତାକୁ ଗାଡିକି ଠେ ଆଣିଲେ ବହୁତ କଷ୍ଟ ସେ ଗାଡି ରହିଲା ଗୋଟେ ଗାଁ ରୁ। ଆମର ଘର ସେଇଠୁ ଦୁଇ ଚାରି ଚାରି କିଲୋମିଟର। ସେଇଠୁ ଗାଡିକୁ ଆଣିବା ଟା ଭାରି କଷ୍ଟ ହେଲା ଆଉ ସେଇ ବାଟରେ ପେଟ୍ରୋଲ ପମ୍ପ ବି ନାହିଁ। ଗାଁରେ ଆଣିଲି ପେଟ୍ରୋଲ ପକେଇଲି ଅ ଯା ଆ କଷ୍ଟରେ ଆଇଲୁ ସେ ଭୋଜି ଯେତିକି ଖାଇଲେ ସବୁ ସେ ଭୋଜି
ଆମ ଆପଣଙ୍କର ଯେମିତି ଆମର ହେଲେ ଗୋଟେ ର ଆଜ୍ଞା ପରା ଆମର ଭଣଜାର ବାହାଘର ଥିଲା। ଆମେ ସବୁ ବସ ରେ ତୁମେ ବର ଯାତ୍ରୀ ସହ ବାହାରି କିରି ଆମେ ଗଲୁ। ଗଲା ଭିତରେ ଆଜ୍ଞା କହିଲେ ମୁଁ ବସ୍ ରେ ଯିବିନି ଆଉ ମୋର ସେ ଓଲା ଗାଡି ଗୋଟେ ଅଛି ଓଲା ଗାଡିରେ ଯିବି। ଆମେ ସବୁ ହଁ କଲୁ ଆମେ ଆଗରେ ଗଲା ପରେ ସେଦିନ ଟିକେ ବର୍ଷା ହଉଥିଲା। ଆଗେ ଯାଇକି ସେ ବରଯାତ୍ରୀ ଆଗରେ ପହଞ୍ଚିଗଲେ। ତାପରେ ଆମର ରିଲେଟିଭ ଜଣଙ୍କର ଥିଲା ଭୋଜି ଭାତ ସବୁ ଖାଇଲୁ। ଭଲ ଭଲ ତାଙ୍କର ଆଇଟମ ସବୁ କରିଥିଲେ। ପୁରା ବିନା ପିଆଜ ରସୁଣ ରେ ଜଗନ୍ନାଥ ମନ୍ଦିରରେ କରିଥିଲେ ଭାତ, ବିରିୟାନୀ ଟାଇପ ର କରିଥିଲେ ବିରିୟାନୀ ମୋଟା ଡାଲି, ଛତୁ ଚିଲ୍ଲୀ ବିନା ପିଆଜ ରସନ ରେ ବଢିଆ ହେଇଥିଲା। ପନିର ତରକାରୀ ପନିର ମଟର ତରକାରୀ। ଆମ୍ବ ଖଟା, ଖିରି, ଯୋଉ ଅଳ୍ପଟିକିଏ କରିଥିଲେ ବରଯାତ୍ରୀ ବେଶୀ ନାଇଁ ଆଇଟମ୍ ଟିକେ ଛୋଟ ପରିବାର ତ ଗଭାବ ଲୋକ ତ। କରିଥିଲେ ଖା ପିଇ କରି ଆସିଲା ଭିତରେ ଆଜ୍ଞା କହିଲେ। ମୁଁ ଯାଉଛି ଉଲାରେ ତମେ ବରଯାତ୍ରୀଗାଡ଼ି ବସ ରେ ଆସ। ଆପଣ ଯେମିତି ତେଲ ସରିଗଲା ଆଜ୍ଞା କର ସନି ଅଧେ ବାଟ ଆଇଛନ୍ତି ଗାଡି ଇଲେକ୍ଟ୍ରିକ ତାଙ୍କ ଗାଡି ଟା ଖରାପ ହେଇଗଲା। ତାପରେ ଆଜ୍ଞାସେନି ଆମର ରିଲେଟିଭ ଜଣ ଥିଲେ ତାଙ୍କର ପିଣ୍ଡରେ ଗାଡିଟାକୁ ରଖିଲେ। ତାପରେ ଆମର ମୋ ନମ୍ବରରୁ ଫୋନ କରିକିରି ଆମ ବସରେ ବସିଲେ ବସିକିରି ଆସିଲା ପରେ ଏଇ ଟି ଜଣଙ୍କର ଚିହ୍ନା ପରିଚୟ ଥିଲେ ତାଙ୍କୁ ଆଉଥରେ ଘରେ ରହିଲେ। ଫ୍ରେଶ ହେଲେ ହେଲା ପରେ ତାଙ୍କୁ ଧରିଲେ ଧରିକି ଯାଇକିରି ଚାର୍ଜର କାହାର ବ୍ୟାଟେରୀ ସବୁ ଧରିଲେ। ଧରିକିରି ଯାଇ ସେ ସେ ଲୋକଟା ପୁରା ଚିହ୍ନା ବି ଭଲ ଲୋକଟା। ତାଙ୍କ ଘରେ ଚାର୍ଜ କଲେ ଚାର୍ଜ କଲା ପରେ ସେ ଗାଡି ଟିକେ ଖୋଲିଲା ହେଲେ ଇଲେଟ୍ରି ଗାଡି ଧରିକିରି ଆଉଥରେ ଆସିଲେ। ଏବେ ଆଉଥରେ ବ୍ରହ୍ମପୁର ସେ ଗାଡି ତିଆରି କରିବାକୁ ଦେଇଥିଲେ। ଆଣିଛନ୍ତି ତେଲ କଣ ଇଲେ ଗାଡି ଆମକୁ ବେଶୀ ହଇରାଣ କଲାଣି।
ଆଜ୍ଞା ବିକିଦିବେ ବୋଲି କହୁଛନ୍ତି ଯେ ସେ ତିଆରି କରୁଛି ଦେଖିବା ଚାଲୁଛି ତ ଏବେ ଆଉ। କେତେ ଦିନ ଚାଲିବ? ତାପରେ କମ୍ ଏତେ ସସ୍ତା ରେଟ ରେ ମାଗୁଛି ଆଉ ବିକିବେନି? ଏଇ ଏ ଦି ତିନି କିଲୋମିଟର ଚାଲିଲା ଭିତରେ ଚଲେଇବେ ଆଉ। ଆଉଥରେ କଣ ଖରାପ ପଇଲେ ଦେଖିଆ। ଆପଣ ଇଲେକ୍ଟ୍ରିକ ଗାଡି କିଣିଛନ୍ତି।
ଇଲେଟ୍ରୀ ଗାଡି ହଁ ଗୋଟେଥର କିଣିଥିଲୁ ସେ ଗାଡି। ଚାଲିଛି ଆମ ଜଣେ ସାଙ୍ଗ ଦେଇ ଦେଇଛି। ସିଏ ଚଲାଚଲି କରୁଛି। ମୁଁ ପେଟ୍ରୋଲ ଗାଡି ଚଲାଏ। ସାଙ୍ଗର ମୋର ମିଶିକି କିଣିଥିଲୁ। ଗ୍ରେ ଗା ମୁଁ ଗାଁ ଭିତରେ ମୁଁ ଟିକେ ବାହାରକୁ ଯାଏ ତ। ସେଇ ଗାଁରେ ବି ଚଲାଚଲି କରେ। ଉଁ ଏ ଅଧା ଅଧା ପଇସି କିଥିଲୁ। ସେଇଟା ଭଲ ଚାଲୁଛି। ତାର କାଇଁ ବେଟ୍ରି ଇଶୁ କିଛି ଆସେନି। ଆଉ ଗାଡି ମଜବୁତ ଗାଡି ସିଏ ସାଙ୍ଗ ଧରିକି ଯାଏ ଗାଡି ଧରିକି ବରମପୁର। ସେଇ ଆଗଆଡେ ବହୁତ ଦୂର ଯାଏ। ହେ ତ ଆଉ ବାକି କୋଡିଏ ଚାର୍ଜ ବି କରେ। ଏବଂ ସେ ଗାଡି ଭଲ ବହୁତ ହେଲାଣି। ଓନାରାରି।
ଘାଟି ଆଡେ ପୁରା ଯାଇଥିଲେ ଇଲେକ୍ଟ୍ରିକ ଗାଡି ଧରିକିରି। ଏବେ ଏମିତି ଅଧ ବାଟ ଘାଟିରେ ସେ ଗାଡି ଖରାପ ହେଇଗଲା। ଯୋଉ ହଇରାଣ ହେଇକିରି ସେ ଗାଡି ଝିକି ଝିକି ପୁରା ତିନି କିଲୋମିଟର ନେଲେ। ହେଲା ପରେ ଆଉ ଥରେ ସେଇଠି ଚାର୍ଜ ବସେଇଲୁ। ବସେଇକିରି ଆଉଥରେ ଆମେ ଆସିଲୁ ଆଜ୍ଞାରେ ମୋର ଆସିଲା ପରେ ଆଉଥରେ ବାଟରେ ଗାଡି ରହିଗଲା। ଆଉ ଥରେ ଜଣେ ଡାକିଲୁ ଗୋଟେ ଲୋକଟାକୁ ଡାକିଲୁ ସେ ଚାର୍ଜ ବସେଇଲୁ ତାଙ୍କର ୱାଇରୀ ଫାଇରେ ହେଲାନି। ଆଉ ଟିକେ ଆଗୁ ଆସିଲା ପରେ ଗୋଟେ ଦୋକାନଟାରେ ଗ୍ୟାରେଜଟାରେ ଚାର୍ଜ ବସେଇଲୁ ଚାର୍ଜ ହେଲା ପରେ ଆଉଥରେ ଆମ ଗାଁକୁ ଆସିଲୁ। ଇଲେକ୍ଟ୍ରି ଗାଡି ଆମକୁ ବେଶି ହଇରାଣ କଲାଣି।
ଆଉ କଣ କରିବୁ ଆମର ହେଲେ କାର ଗୋଟେ ଥିଲା। ଚୋଉଦ ପନ୍ଦର ମସିହାରୁ ଆଣିଥିଲେ ଥିଲା। ଚାରି ପାଞ୍ଚ ବର୍ଷ ଡ୍ରାଇଭର ତିନି ଚାରି ଜଣ ଥିଲେ ତାପରେ କୋରୋନା ହେଲା। କୋରୋନା ହେଲୁରେ ଆମେ ସେ ଗାଡିଟାକୁ ବିକି ଦେଲୁ ଆଉ। ଆଜ୍ଞା ଆଣିବି ବୋଲି ଚାହୁଁଛନ୍ତି ଦେଖିବା କଣ କରିବେ। ନା ଆଉ ଗୋଟେ କାର୍ ଟି ଆଣିବେ କଉଛନ୍ତି। ହଁ।
ଆଚ୍ଛା ଆଚ୍ଛା। ଆଉ
କଣ?
ନାଇଁ କାର୍ ରେ ଆମର ନାଇଁ। ଆମର ଖାଲି ସ୍କୁଟି ଗୋଟେ ଯୋଉ ଇଲେକ୍ଟ୍ରି ଗାଡି। ତାର କିନ୍ତୁ ଭାବୁଛୁ ଗୋଟେ ଗାଡି ଆଣିବୁ। ଏଁ ପେଟ୍ରୋଲ ଗାଡି ଆଣିଲେ ଭଲ ପଡିବ। ଆଉ କାର ଆଣିଲେ ଭଲ ଗାଁରେ। ଏଠୁ ସହର ଯିବା ପାଇଁ ସୁବିଧା ହବ ଏବେ। ଯାହାବି ଗାଡି ଖାଡି କିଣିବି ଆପଣ ଭଡା ଯିବେ ଭଡା ନେବେ। ବହୁତ ପଇସା। ତ କାର ବି ଆଣିଲେ ବହୁତ ସୁବିଧା ହବ। ଭାବୁଛୁ ଦୁଇଟା ସାଙ୍ଗ ମିଶିକି କାର ଗୋଟେ ଆଣିବୁ। କିନ୍ତୁ ଦେଖାଯାଉ କଣ ହଉଛି? ଆଉ କାର୍ ରେ ଦାମ୍ ବି ବହୁତ ଅଧିକା ବି ଥାଏ। ଦେଖାଯାଉ କଣ ହବ? ଆପଣ ପୁରୀଆଡେ ଯାଇଥିଲେ।
ପୁରୀ ଯାଇଥିଲି ଏବେ ଯୋଉ ଏ ତା କଣ ମଳ ମାସ ଆସିଲାନି କି? ଆମର ଏଠି ମନ୍ଦିରର ମହାଜଜ ଗୋଟେ ଗାଡି ବାହାର କଲେ ତ। ଭଲବୋ ଗୋଟେ ଏସି ଗାଡିଟା ଯାଇଥିଲୁ ଆଉ। ସବୁଦ କେତେ ଶହେ ଶହେ କୋଡିଏ ଜଣ ଏମତି ବସିକିରି ସେ ଗାଡିରେ ଗଲୁ। ପୁରା ଏତେ ଭିଡ ଯେ କହିହଉନି ଏଇଠୁ ତିନିଟା ବେଳୁ ବାହାରିଲୁ। ବାହାରିଲା ପରେ ସେଇଠୁ ଗଲା ଆଡୁ କେତେ ସାତଟା ଅଧେ ଆଠ ଟା ହେଲାଣି ତାପ ମନ୍ଦିରରେ ଲାଇନରେ ନଟା ଅଧେ ରୁ ରହିଲୁ ଯେ ବାରଟା ତଳୁ ମହାପ୍ରଭୁ ଦର୍ଶନ ମିଳିଲେ। ପଡ଼ଶିଆର ବେଶରେ ଥିଲେ ମହାପ୍ରଭୁୁର ଦର୍ଶନ ପୁରା ଫ୍ରି ଦର୍ଶନ କଲୁ। ସମସ୍ତେ ମିଶିକିରି ଆଉଥରେ ଗାଡି ପାଖକୁ ଆସିଲୁ। ଆସିଲା ପରେ ରାତି ରାତି ସେ ଗାଡି ଛାଡିଲା ଆଉ ଥରେ ଆମେ ଘରୁ ଆସିଲାଆଳୁ ସକାଳ ଛଅଟା ସାତଟା ହେଲାଣି। ମତେ ଦର୍ଶନ ଭଲ ମିଳିଲା। ସାଇଡ ମନ୍ଦିର ଯାକ ସବୁ ବନ୍ଦ ହେଇଯାଇଥିଲେ। ଆଉ ପୁରୁଷୋତ୍ତମ ଶ୍ରୀ ମନ୍ଦିର ଜଗନ୍ନାଥ ଦର୍ଶନ ଲକ୍ଷ୍ମୀ ମନ୍ଦିର ତ ଦର୍ଶନ କରି ଦର୍ଶନ କରି ଆସିଲୁ ଆଉ। ଏବେ ଆଉ ଥରେ ରଥଯାତ୍ରା ହବ ଦେଖିଆ ଭାବିଛୁ ଯିବୁ ବୋଲି। ଜଗନ୍ନାଥଙ୍କ ଇଚ୍ଛା। ନହେଲେ ବଡୋଶି ବେଶ ଦେଖିବାକୁ ଆଉଥରେ ଯୋଉ ସୁନା ବେଶ ଦେଖିବା ଆକୁ ଯିବୁ ବୋଲି ଭାବୁ ଯୁ କଣ କରୁଚୁ ଜୟ ଜଗନ୍ନାଥ ଆମ ପୁରୀ ଯିବାକୁ ଟିକେ ବେଶୀ ଇଚ୍ଛା।
ଆମେ ବି ଯାଇଥିଲୁ ମାସେ ତଳେ। ଏବେ ଆର ମାସକୁ ଭାବୁଛୁ ଏଥ ଦିନ ସରିଲେ ଯିବୁ, ଦର୍ଶନ କରିକି ଆସିବୁ। ଆମ ଗାଁରେ ଯୋଉ ଗୋଟେ ବସ୍ ଯାଉଛି ସେ ବସ ପଳେଇବି। ଆଉ ଟ୍ରେନ୍ ରେ ବଡ ଗୁଣ୍ଡିଚା ଟିକଟ ଯଦି ହବ ଟ୍ରେନରେ କାଟିକି ଯିବୁ, ନହେଲେ ବସରେ ଯିବୁ। ଆଉ ଗାଡି କରିି ଗଲେ ହବ କିନ୍ତୁ ବହୁତ ଟିକେ ଦର ଦାମ ଅଧିକା, ଆଉ ତେଲ ବି ବହୁତୁ ପଡିବ କାହିଁକି? କରିବା ବସ୍ ରେ ଯିବା। ଯାଇ ଦର୍ଶନ କରି ଆସିବା ଆମର ଘର ପାଖରେ ବି ଜଣେ ମାଉସୀ ଦେ ତାଙ୍କେ ହଉ ଯାଉଛି କି ମାସକୁ ଥରେ। ତାଙ୍କ ସାଙ୍ଗରେ ବି ଗଲେ ହବ ଆ ଆଉ ଏ ବର୍ଷ ଆମ ଗାଁରେ ବି ରଥାଯାତ୍ରା ସବୁ ଚାଲିଛି। ଗଛ କାମ ଅଧା ଅଧି ଯାଇଛି ଯିବା କରିବା ପାଇଁ ଯିବା। ଆଉ ମୁଁ ଟିକେ ଯାଇଛିି ଚା ଫା ଟିକେ ପିଏ ମଜାରେ
ଆମର ଏଇଲେ ପୁରା ଚାରିଟା ମନ୍ଦିର ଅଛନ୍ତି ଫାଷ୍ଟ ବଜାରରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ପୁରା ବଡ ରଥ ଅଛି ତାର ଆଉ ଆଗ ଟିକେ ଆଉ ଗୋଟେ ସାଇଡରେ ଦଧିବାମନ ଅଛନ୍ତି ଆଉ ଟିକେ ଆଗୁ ଆଉ ଗୋଟେ ସାଇଡରେ ପତିତ ପାବନ ଅଛନ୍ତି ଆଉ ଟିକେ ଆଉ କିଲୋମିଟର ଟେ ଗଲା ପରେ ଆଉ ଥିରେ ଜଗନ୍ନାଥ ବଳଭଦ୍ର ଟିକେ ଛୋଟ ସାଇଜ ର ଆମର ଚାରିଟା ରଥ ହୁଏ। ଚାରିଟା ରଥ ଯାତ୍ରାରେ ଗୋଟେ ଦିନରେ ଝିକା ହବ ପୁରା ବାହୁଡା ଯା ଯାତ୍ରାରେ ଆମର ବେଶୀ ଗହଳି। ଆପଣ କେତେବେଳେ ଆସନ୍ତୁ ବାହୁଡା ଯାତ୍ରା ଦେଖିବେ? ପୁରା ଚଣା ଫିଙ୍ଗୁଛନ୍ତି ସମସ୍ତେ। ଆଉ ଏ ପାଖରେ ଗୋଟେ ଝରଣା ଅଛି ଆମ ଗାଁଡୁ କେତେ ଅଳ୍ପ କିଲୋମିଟର ପନ୍ଦର କୋଡ଼ିଏ କିଲୋମି
ହଉ ଆଜ୍ଞା ମୋର ଗୋଟେ ଛୋଟ କାମ ଆସିଲା। ମୁଁ ଆପଣ ତ ଆଜି ନାଇଁ କାଲି କି ନ ହେଲେ ତା ପର ଦିନ। ସମୟ ହେଲେ ପରେ କଥା ହେବା ଆଉ।
ହଉ ରଖୁଛି ଠିକ ଅଛି।